ହଁ ଭାଇ ଜୟ ଜଗନ୍ନାଥ। ଆଉ କେମିତି ଅଛନ୍ତି ହଁ ଭାଇ ବଢିଆ ବଢିଆ। ତ ଆପଣ ହଁ ଭାଇ ବହୁତ ବଢିଆ।
ଆଉ ସବୁ ଆପଣଘର ଆଡେ କେମିତି କଣ ହଉଛି ଖିଆ ପିଆ ସବୁ ସରିଲାଣି ନା ନାଇଁ ଆପଣଙ୍କ ଦେହ ଫିୟ କେମିତି ଅଛି କଣ ଅଛି କଣ ନାହିଁ କୁହନ୍ତୁ?
ହଁ ଭାଇ ସମସ୍ତେ ତ ଖାଇ ସାରିଲେଣି ଖାଇକି ସବୁ ଶୋଇ ସାରିଲେଣି ତ ତ ବହୁତ ସାରିଲାଣି ତ ଦେଖିପାରୁଥିବେ ଟା ପଚିଶ ହେଇଛି। ସେଥିପାଇଁ ସମସ୍ତେ ଶୋଇ ସାରିଲେଣି। ଆ ବର୍ଷା ଅଛି ତ ଏପଟେ ଟିକେ ମାନେ ଛିଣ୍ଡା ପଡୁଛି ତ ସେ ଥୀଲାଗିି ଆମେ ବି ଟିକେ ସୋଇନୁ
ହୁଁଁ।
ହ
ଆଚ୍ଛା ତାହେଲେ ଆପଣ ତାହେଲେ ବର୍ଷା ପାଗର ମଜା ନଉଛନ୍ତି।
ଆଜ୍ଞା ଆଜ୍ଞା। ମାନେ ବହୁତ ମଜା ଲାଗୁଛି ଭାଇ ବର୍ଷା ହଉଛି।
ଆଜ୍ଞା।
ତ ସେଥି ପାଇଁ ଟିକେ ବସିକି ଏଆ ଡେ ଆଜ୍ଞା
ଆ ଉ ଆପଣ ଆଜି ଦିନ ଯାକ କଣ କଣ କଲେ ବର୍ଷା ଦିନରେ ଆଜି ଆପଣ କଣ କଣ କଲେ ସବୁ?
ଦିନ ଯାକ ଅ ମାନେ ସକାଳୁ ଉଠିଲୁ ତାପରେ ମାନେ ଯାହା ଆଉ କର୍ମ ଆ ସକାଳୁ ତ ଉଠିଲୁ ତାପରେ ମାନେ ଆମର ସଫା ସଫି ହେଲୁ ତାପରେ ଯାଇକି ଟିକେ କାମ ଟିକେ ଥିଲା ତ ଆମର ତ ଏପଟେ ଜାଣିଛନ୍ତି ଅ ଚାଷ ବାସ ବହୁତ ତ ସାଇଡରେ ଯାଇକି ଟିକେ ମାନେ ଚାରି ପା ଚାରି ପାଶ୍ୱ ରେ ଆପଣ ଶୁଣିଥିବେ ବାଡ ଶୁଣିଥିବେ।
ବୋଇଲେ
ଆପଣ ଜାଣିଥିବେ ମାନେ ବାଡ କରୁଛନ୍ତି। ତ ଚାଷ ସାଇଡ ଗୁଡାକ ମାନେ ହଁ
ମାନେ ଗୋଟେ ଜିନିଷକୁ ଘେରଇକି ରଖିବା।
ଆଜ୍ଞା ଆଜ୍ଞା ଆଜ୍ଞା। ତ ସେଇଟା ମାନେ ଅଧା କାମ ଥିଲା ସେଇଟା ସାରିଦେଲୁ। ତାପରେ ଆସିକି ଆମେ ଗାଧୁଆ ପାଧୁଆ କରିକି ତ ଅ ଗାଧୁଆ ପାଧୁଆ କରିକି ତ ଖାଇଲୁ ତ ତ ଅଧଘଣ୍ଟା ନା କଣ ସୋଇଲୁ ଟିକେ ତାପରେ ଉଠିକି ଆମେ ଟିକେ ଅ ମାଛ ମାଛ ଆପଣ ମାଛ ଧରି ଯାଉଛନ୍ତି?
ଆଜ୍ଞା ମୁଁ ତ ଏବେ ଗାଁରେ ନାହିଁ କିନ୍ତୁ ଗାଁରେ ଥିଲାବେଳେ ମୁଁ ଯେତେବେଳେ ବି ବର୍ଷା ଋତୁରେ ଗାଁ ରେ ଥାଏ ମାନେ ଟିକେ ମାନେ ପୁଅର ଅ ଦଶମ ଯାଏଁ କଥା କହୁଛି ପ୍ରଥମରୁ ଦଶମ ଯାଏ କଥା କହୁଛି। ମୁଁ ଯେତେବେଳେ ବି ବର୍ଷା ବର୍ଷା ଦିନେ ରୁହେ ଗାଁ ରେ ମାନେ ବର୍ଷା ଦିନେ ତ ନୁହେଁ ମାନେ ସବୁବେଳେ ରୁହେ ଗାଁ ରେ ତ ଏଇ ବର୍ଷା ଋତୁରେ ମୁଁ ସବୁବେଳେ ମାଛ ଧରିବାକୁ ଯାଏ ଆମ ବିଲକୁ।
ହଁ ସେଇଟା ତଏ ମାନେ
କାହଁକି ନା କଣ କହିଲେ ମାନେ ଆମ ବିଲ ଟା ହଉଛି ଆମର ଯୋଉ ଗୋଟେ ପୋଖରୀ ଅଛି ପୋଖରୀକୁୁ ଲାଗିକି ଆମ ବିଲଟା ତ ଆମ ପୋଖରୀ ଉପରୁ ଯେତେ ଆମ ବିଲରେ ଯେତେବେଳେ ପୋଖରୀକୁ ପାଣି ଯାଏ ତ ସେଇ ସେଇ ପାଣି ଗଲା ଭିତରେ ସବୁଟିକ ମାଛ ଉଠନ୍ତି ଆମ ବିଲକୁ
ହଁ।
ବୁଝିଲେ ସେ ଚେଙ୍ଗ, ଗଡ଼ିଶା, କେରାଣ୍ଡି
ଆଜ୍ଞା ଆଜ୍ଞା ତ ମାଛ ଧରିଯିବା ପାଇଁ ତ ବହୁତ ଅ ମଜା ଲାଗେ।
ହଁ କଙ୍କଡା, ଗେଣ୍ଡା ସବୁ ମତେ ଧରିବାକୁ ବଢିଆ ଲାଗେ କିନ୍ତୁ। ମାଛ ମାଛ ମାଛ ହଉ କଙ୍କଡ଼ା ହଉ।
ହଁ ଖାଇବା ପାଇଁ ମଜା ନ ଲାଗିଲେ ନାହିଁ କିନ୍ତୁ ଧରିବା ପାଇଁ ବହୁତ ମଜା ଲାଗେ।
ଧରିବାର ମଜା କିନ୍ତୁ ଅଲଗା
ଆଜ୍ଞା ବହୁତ ମାନେ ବହୁତ ଅ ସେଇଟା ଗୋଟେ ଆକର୍ଷଣୀୟ କାମ ପୁରା।
ହଁ ହଁ ତ ଆପଣ ତାହେଲେ ଆଜି ଯାଇଥିଲେ ମାଛ ଧରିବାକୁ?
ଆଜ୍ଞା ଆଜ୍ଞା। ତ ମାଛ ଧରି ସାରିକି ଆସିକି। ତ ଆ ସଫା କଲେ ସେ ସବୁ ଧୁଆ ଧୁଇ କଲେ। ତାପରେ ଆସିକି ରଷ ରୋଷେଇ ରୋଷେଇ ମାନେ ତ ଘରେ କରିଥିଲେ ସବୁ ଭାତ ସବୁ ଯେତିକି ଖାଇବା ଜିନିଷ ହେଇଥିଲା ତାପରେ ଆମେ ଆସି କି ଟିକେ ସେଇଟା ସବୁ ସେ ମାଛ ଯୋଉ ଧରିକି ଆଇଲେ ସେଇଟା ଟିକେ ରୋଷେଇ କଲେ ତାପରେ ସମସ୍ତେ ଗୋଟେ ଜାଗାରେ ବସ ବସିକି ମାନେ ଯିଏ ଯିଏ ଯାଇଥିଲେ ମାଛ ଧରିବା ପାଇଁ ତ ସମସ୍ତେ ଗୋଟେ ଜାଗାରେ ବସିକି। ହୁଁ ସେଟାକୁ ଖାଇଲେ ଆଉ
ଆଛା ମାନେ ପରିବାର ସହିତ ମିଳିମିଶି ଖାଇବାରେ ବି ମଜା ଅଲଗା।
ହଁ ବହୁତ ମଜା ଭାଇ।
ସମସ୍ତେ ମିଶି ମିଳିମିଶି ସମସ୍ତେ ଖାଇଲେ ଗୋଟେ ମାନେ ଗୋଟେ ଅ କଣ କହିଲେ? ଗୋଲେଇ ହେଇକି ବସିକି ସମସ୍ତ ମତେ ମିଳିମିଶି କପ ସପ ହେଇକି ଖାଇବାର ମଜା କିନ୍ତୁ ଅଲଗା ମୁଁ ସେଇଟା ବହୁତ ମନେ ପକାଉଛି ଏବେ ମୁଁ ଏବେ ମୁଁ ଗ ନାହିଁ କିନ୍ତୁ ମୁଁ ସେଇ ଜିନିଷ ଟା ବହୁତ ମନେ ପକଉଛି।
ଆଜ୍ଞା କଣ ମାନେ ଗୋଟେ ପରିବାର ଗୋଟେ ପରିବାର ମିଶି ଖାଇବା ତ ବହୁତ ମଜା ମାନେ ବାପା ମାମା ସମସ୍ତେ ଥିବେ ସେ ସେ ସମୟରେ ଖାଇବା ବସିକି ତ ବହୁତ ମଜା ଲାଗେ।
ଅଧିକାଂଶ ଅଧିକାଂଶ ତ ପର୍ବପର୍ବାଣି ଯେମିତିକି ରଜ ହେଇଯାଉ। କି ଆଉ କୌଣସି ମାନେ ପର୍ବପର୍ବାଣି ହଉ ଯୋଉ ଟାଇମ ରେ କି ଅରୁଆ ଭାତ।
ଆଜ୍ଞା ନୂଆଖାଇ।
ଆଜ୍ଞା ଆଜ୍ଞା ସେଇ ଟାଇମରେ ହେଇଯାଉ। ସେଇ ଟାଇମରେ ତ ତିକି ନୂଆ ନୂଆ ଜିନିଷ ଅରୁଆ ଭାତ ହଉ କି ଡାଲି ହଉ କି ସେଇ ଟାଇମ ରେ ସବୁ ମାନେ ସାଧାରେ ହୁଏ ନା ସଂକ୍ରାନ୍ତି ହେଇଯାଉ। ତ ସେଇ ଟାଇମରେ ସମସ୍ତେ ମିଳିମିଶି ଖାଇବାର ବି ମଜା ଅଲଗା। କାହିଁନା ସମସ୍ତେ ନା ଭଉଣୀଠୁ ଆରମ୍ଭ କରି ସମସ୍ତେ ମିଶିକି ମିଳିମିଶି ଖାଉଛେ।
ବହୁତ ମାନେ ବହୁତ ସେ ସେ ସମୟ ଆଉ ଆଉ କୋଉ କଣା ହେଇଛି ହଁ। ସେ ମାନେ ଯିଏ ଯାର ମାନେ କର୍ମ ପାଇଁ ବାହାରକୁ ଯାଆନ୍ତି।
ତ ସମସ୍ତଙ୍କ ଜୀବନ ସମାନ ନଥାଏ ନା। ତ ଯେତିକି ବି ତ ଯେତିକି ବି ସମୟ ମିଳୁଛି ତ ଘର ସହିତ ବିତେଇଲେ ହିଁ ଭଲ।
ହଁ।
ନାଇଁ ନା ସମୟ ସବୁଦିନ ଗଡି ଗଡି ଯାଉଛି। କେତେବେଳେ ବି କଣ ହେଇ ଯାଇପାରେ। ତ ମନୁଷ୍ୟ ଜୀବନରେ କେତେବେଳେ ବି କଣ ହେଇ ଯାଇପାରେ। କଥାରେ ହଉଛି ମଣୁ ମନୁଷ୍ୟ ଜୀବନ ହଉଛି ପାଣି ଫଟକା ମାତ୍ ତ୍ର କେତେବେଳେ କେତେବେଳେ କଣ ହେଇଯିବ ଜଣା ନାହିଁ। ତ ବୁସ ମାନେ ଯେତେ ନାହିଁ ସେତେ ନିଜେ ପୁରା ଖୁସି ଖୁସିରେ ରହିବାଟା ହିଁ ବେଟ ମାନେ ଭଲ ବହୁତ ଭଲ। ଯେତେ ପାରୁଛନ୍ତି ଖୁସିରେ ରୁହନ୍ତୁ।
ହୁଁ ହଁ ଏଇଟା ତ ଆ ମାନେ ଜାଣିବା କଥା ବହୁତ ବଢିଆ କଥା କହିଲେ ଭାଇ।
ତ ଆପଣଙ୍କ ମାନେ ପରିବେଶ କେମିତି କଣ? ଆଜ୍ଞା କୁହନ୍ତୁ କୁହନ୍ତୁ।
ମୁଁ କହିଲି ଆପଣଙ୍କ ଘରେ ସବୁ ଏବେ କେମିତି କଣ ସବୁ କଣ କରୁଛନ୍ତି ସବୁ ଏବେ?
ଏବେ ତ ଭାଇ ବର୍ଷା ପ୍ରବଳ ଜାଣିଛନ୍ତି। ତ ଅ ଗା ମାନେ ଗ୍ରାମାଞ୍ଚଳରେ ତ ଅଧିକ ଚାଷ ଚାଲିଛି।
ତ ସମସ୍ତେ ଚାଷରେ ମାତିଛନ୍ତି ସେପଟେ। ଆଉ
ତ ଆପଣଙ୍କ ଏଠେ କଣ କଣ ସବୁ ଫସଲ କରାଯାଏ?
ଆଜ୍ଞା ଫସଲ ଫସଲ ତ ଅଧିକାଂଶ ଭାଇ ଅ ଧାନ ଚାଷ ଅଧିକାଂଶ ମାନେ ବହୁତ ପରିମାଣରେ ଧାନ ଚାଷ ତା ହେଇଥାଏ।
ଆଜ୍ଞା ଆଜ୍ଞା ଧାନ ଚାଷ ବାଦ୍ ପନିପରିବା କିଛି?
ପନିପରିବା ହେଇଥାଏ। କିନ୍ତୁ ମାନେ ଆ ଗାଁରେ ତ ଆମର ମାନେ ଜମି ଛୋଟ। ତ ଜାଗା ବି ଅଧିକ ନାହିଁ। ତ ସେ ସେଥିପାଇଁ ସେଇଟା ଘର ବନା ହେଇଯାଇଛି। ତ ସେଥିପାଇଁ ପନିପରିବା କିଛି ଚାଷ ହେଇପାରୁନାହି।
ହେଲେ ଆପଣଙ୍କ ବାଡିରେ କଣ କଣ ଲଗେଇଛନ୍ତି ସବୁ? ଫଳମୂଳ ଫଳ ଜାତୀୟ ଜିନିଷ ଆପଣ ବାଡ଼ିରେ କଣ ଲଗେଇଛନ୍ତି?
ଏ ବାଇ ବାଡିରେ ତ କଣ ବାଇଗଣ ଟିକେ ଲାଗିଛି। ତାପରେ କଲରା ଆମର ଅ କଟକୀ ପୋଟଳ। ଅ ତାପରେ ଆଳୁ ସେଗୁଡା ସବୁ ଲାଗିଚି ଆଉ।
ବଢିଆ ବଢିଆ ଜିନିଷ ତ ଲଗେଇକି ଖାଉକନ୍ତି ଆଉ ପୁରା ମାନେ ପୁଷ୍ଟି ସାର ଖା ପୁଷ୍ଟି ସାର ଜିନିଷ ଖାଉଚନ୍ତି ପୁରା ମାନେ ବିନା ରାସାୟନିକ ଜିନିଷ ଖାଦ୍ୟ ଖାଉଚନ୍ତି ଆଉ କଣ?
ଆଜ୍ଞା ଆଜ୍ଞା ଆଜ୍ଞା ତ ଜାଣିଥିବେ ମାନେ ଦେହ ସୁସ୍ଥ ରହିବା ପାଇଁ ତମ ଭାଇ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଦରକାର। ଆଜିିକାଲି ରେ ଆଜିକାଲି ଦେଖିପାରୁଥିବେ ମାନେ ବୋହୁତ ରୋଗରେ ଏଗା ସଂକ୍ରମିତ ହୋଉଚନ୍ତି।
ଆଜ୍ଞା ଆଜ୍ଞା ଆମର ତ ଆମର ତ ଏଠି କିଛି ନ କିଣିଲେ ନ ମିଳେ। ସବୁ ଆମର ମାନେ ବଜାରକୁ ଯାଇକି ଆମେ ସବୁ ଆଣୁଚୁ।
ଆଜ୍ଞା ନିଜେ ନକରିକି ଖାଇଲେ ମାନେ ଗ୍ରାମାଞ୍ଚଳରେ ଜାଣିଚନ୍ତି ଭାଇ ନିଜେ ନକ ଖାଇଲେ କିଛି ହବନି।
ସେ ଯୋଉ ଗାଁ ଗାଁ ଗାଁ ଭାଇ ସହର ସହର। ଯେତେ ଯାହା କରେ ସହର ଗାଁ ହେଇପାରିବ ନାଇଁ।
ଆଜ୍ଞା ଆଜ୍ଞା ମାନେ ଗାଁ ଟା ବୋହୁତ ସୁନ୍ଦର ଲାଗେ ଭାଇ।
ଆଜ୍ଞା ସହର ସହର ସିନା ସୁନ୍ଦର କରିଦୋଉଚି କିନ୍ତୁ ହଁ ପନିପରିବାରେ ବିଷ ମିଶେଇକି ଲୋକମାନେ ଖାଉଚନ୍ତି। କହିଲା ଭଳିଆ କାହିଁକିନା ସବୁ ପିଡିଆ ଜିନିଷ ଖାଉଛନ୍ତି।
ଆଜ୍ଞା ଆଜ୍ଞା ଢିଆ କଥା କହିଲେ।
ହାଲୋ।
ହ ଜାଣିଥିବ ଭାଇ ଏବେ ବୋହୁତ ମାନେ ଆପଣ ଜାଣିଥିବେ ଦୋକାନରେ ସେ ଯୋଉ କୁକୁଡ଼ା ବିକୁଚନ୍ତି ଧଳା ଧଳା କୁକୁଡ଼ା?
ଆଜ୍ଞା ଆଜ୍ଞା।
ଆଉ ସେ ସାର ଜିନିଷ ଖାଇକି ମଣିଷ ମାନେ ବି ସେମିତି ହେଇଗଲେଣି।
ଆଜ୍ଞା ଆଜ୍ଞା ସେଇ ତ କୁକୁଡାକୁ ବି ସେମାନେ ଏ ଶୀଘ୍ର ଶୀଘ୍ର ତାଙ୍କର ବୃଦ୍ଧି ହବ ବୋଲି ସେମାନେ ବି ତାଙ୍କୁ ଔଷଧ ଦେଇ ଦୋଉଚନ୍ତି କାହିଁକିନା ଶୀଘ୍ର ଶୀଘ୍ର ବଡ ହେଲେ ସେମାନେ ବି ଶୀଘ୍ର ଶୀଘ୍ର ବେପାର କରିବେ ତ ସେଇ ଜିନିଷଗୁରା ବି ମୂଳ ମଣିଷ ଜାଣି ପାରୁନି ସେଇ ଜିନିଷାଗୁରାବି ଆଣିକି ମଣିଷ ଖାଉଚି। ତ ମଣିଷ ନିଜେ ନିଜେ ରୋଗ ତିଆରି କରୁଚି ନିଜେ ମୃତ୍ୟୁବରଣ କରୁଚି।
ନିଜର ନିଜେ ମୁତୁବରଣ ଆଜ୍ଞା। ତ ମାନେ ଅ ସେଇଟାକୁ ଜାଣି ପାରୁନାହାନ୍ତି ଯେ କଣ କଲେ କେମିତି ଆମେ ମାନେ ନିଜ ଦେହକୁ ସୁସ୍ଥ ରଖିପାରିବା?
ହଁ ଆଜିକାଲି ଲୋକ ସେତା ଜାଣିବା ଦରକାର।
ଆଜ୍ଞା ସେ ସେଥିପାଇଁ ବି ଏ ବୋହୁତ ଅସୁବିଧା ହୋଉଛି ଆମର।
ମାନେ ବୋହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଚି।
ଆଜ୍ଞା।
ଆଜ୍ଞା।
ଆପଣଙ୍କର ତ କିଛି ଅସୁବିଧା ହେଉନଥିବ ଆପଣ ତ ବାଡିରେ ସବୁ ଲଗେଇକି ଆପଣ ଖାଉଚନ୍ତି ନା। ତ ଆପଣଙ୍କର ତ କିଛି ବି ଅସୁବିଧା ହଉନଥିବ।
ହଁ ଭାଇ ସେଇଟା ତ ମାନେ ବୋହୁତ ଭଲ ଲାଗେ ସେ ସେମିତି ଖାଇବା ପାଇଁ ବୋହୁତ
ଆପର ବି ଆମର ବି ଭାଇ ଆମର ବି ଗାଁରେ ଆମର ଆମର ବି ବାଡିରେ ସବୁ ଜିନିଷ ଫସଲ କରାଯାଏ ଯେମିତିକି ଶାଗ ହେଇଯାଉ ଭେଣ୍ଡି ହେଇଯାଉ, ବାଇଗଣ ହେଇଯାଉ।
ହୁଁ ହୁଁ ତ ଜାଣିଥିବେ ଭାଇ ମାନେ ଆଜ୍ଞା ଯୋଉ ବିକ୍ରି କରୁଛନ୍ତି
ଆଜ୍ଞା।
ତ ଆମର ସାର ମିଶେଇକି ଯୋଉଟା ବିକ୍ରି କରୁଛନ୍ତି ତାର ସ୍ଵାଦ ଟିକେ ଅଲଗା। ତାପରେ ଆମେ ଯୋଉ ମାନେ ନିଜେ କରିକି ଖାଉଚେ ତ ତାର ସ୍ଵାଦ ବି ବୋହୁତ ଅଲଗା। ଆଜ୍ଞା ତ ଭୋଉତ ନିଆରା ଘରେ କରୁଥିବ ମାନେ ଭୋଉତ ନିଆରା ସେଇ ଏଇ ମାନେ ବୋହୁତ ଶୁଦ୍ଧ ସେଇଟା।
ହଉ ଭାଇ ଠିକ୍ ଅଛି ଆପଣଙ୍କ ସହିତ କଥା ହେଇକି ବୋହୁତ ଭଲ ଲାଗିଲା।
ହଉ ଭାଇ ଧନ୍ୟବାଦ ମତେ ବି ଭାଇ ଭୋଉତ ଖୁସି ଲାଗିଲା ଚେଷ୍ଟା କରିବି ଆଉ ମାନେ ହଁ ଆଉ ଥରେ ଆପଣଙ୍କ ସହିତ କଥା ହବା ପାଇଁ। ତ ହଉ ଭାଇ ରହିଲି ଭାଇ ଶୁଭରାତ୍ରି ଭାଇ।
ରହିଲି ଭାଇ।